ଆପଣଙ୍କୁ ଶୁଭୁଛି।
ହଁ, ହଁ, ହଁ।
କ'ଣ କରୁଛନ୍ତି ଏବେ।
ହଁ ବସିଛି ତମେ।
ମୁଁ ପଢ଼ୁଥିଲି ଆଉ। ହଉ ସକାଳୁ ହଁ। ପଢୁଥିଲି ଆମର ଏକ୍ଜାମ ଆସୁଛି ତ ଜୁନୁ ରେ। ଜୁନୁ କଲେଜ ଖୋଲିଲା ପରେ ସେପାଇ ଆଉ।
ଆଚ୍ଛା ସେମିତିରେ କ'ଣ ମାନେ କ'ଣ ପଢୁଛ।
ମ୍ୟାଥ।
କିତିନିଏ ଅ କୋଉ ମାନେ କଉ ଗ୍ଲାସ।
ପ୍ଲସ ଥ୍ରୀ ଫାଷ୍ଟେ ଇୟର।
ଆଚ୍ଛା, ଆଚ୍ଛା। ଅ ସିମ୍ କୁ ନେଇଛ।
ମ୍ୟାଥମେଟିକ୍ସ୍ ଅନର୍ସ।
ଆଚ୍ଛା ଆଛା ଆଉ କଣ ଖାଇଥିଲ।
ଆ ମାନେ କେତେ ବେଳ କଥା ପଚାରୁଛ।
ଦିନବେଳା।
ଦିନବେେଳେ କଁ ଭାତ ଆଉ ସୋୟାବିନ୍ ପୋଟଳ ତରକାରୀ। ଆଳୁ ଭଜା
ଆଛା ହଁ ମୁଁ ଜଷ୍ ଷ୍ଟ ଏବେ ମାନେ ଦିନ ବେଳା ତ ଖାଇନଥିଲି କାମରେ ଥିଲି। ଏବେ ଜଷ୍ଟ ଖାଇଲି ପୁରୀ ଆଉ ଡାଲମା।
ଆଛା। ଏବେ ମାନେ ସନ୍ଧ୍ୟା ବେଳଖିଆ ଖାଇଲ ନା ପୁଣି ରାତି ପାଇଁ ଖାଇଲ।
ହଁ ଟିକେ ନେଟୱର୍କ ଟିକେ ଠିକ୍ କରିବା କଥା ହୁଅ ସେପଟୁ ଭଏସ୍ କଟୁଛି।
ହାଲୋ। ଏବେ ସୁଭି
ଅ ହଁ ହଁ ହଁ ଏବେ ଆସିଲା।
ମୁଁ କହିଲି କି ଏବେ ଯୋଉ ଖାଇଲ ସେଟା ସନ୍ଧ୍ୟା ବେଳ ପାଇଁ ଖାଇଲ ନା ରାତି ପାଇଁ ଖାଇଲ। ହାଲୋ।
ଖାଇବି ନା ହୁଁ ହ୍ୟାଲୋ।
ଆପଣ କଁ ପଢାପଢି କରୁଛନ୍ତି।
ହାଲୋ।
ହାଲୋ ହାଲୋ। ହାଲୋ।
ହାଲୋ।
ହାଲୋ।
ହାଲୋ।
ହାଲୋ। ହାଲୋ।
ହାଲୋ।
ହାଲୋ। ହାଲୋ।
ହଁ।
ଏବେ ଶୁଭୁଛି।
ହଁ ହଁ ତମ ନେଟୱର୍କ ବୋଧେ କଟିଥିଲା।
ହୁଁ।
ଆପଣ କଣ ପଢାପଢି କରିଛନ୍ତି।
ନାଇଁ ପଢା ପଢି ତ ସବୁ ସରିଲାଣି ମାନେ ସରିନି ମାନେ ପ୍ଲସ ଟୁ। ସାରିଲାଣି ଦି ବର୍ଷ ହେଲାଣି ଏବେ। ଜଷ୍ଟ କାମେ ଏଇନେ ବିଜିନେସ ଯା ଯେମତି ଚାଲିଛି ଆଉ।
ଆଚ୍ଛା।
ହୁଁ ଆଉ ରଜରେ କଁ ବୁଲାବୁଲି ପ୍ଲାାନ ଅଛି।
ନା ଏ ଯାଏ ପ୍ଲନ୍ ନାହିଁ ଆଗକୁ ଦେଖିବା କଣ ହଉଛି ଆଉ। ଆଉ ତମର ପ୍ଲାନ୍ ଅଛି।
ଏମତି ପ୍ଲାନ ତ ଅଛି ବହୁତ ଗୁଡା ପ୍ଲାନ୍ ଅଛି ଦେଖାଯାଉ କଣ ହଉଛି।
ହଁ
ହୁଁ, ରଜରେ ତ ଏତେ ବୁଲାବୁଲି ମତେ ଇଚ୍ଛା ହୁଏନି। ବାକି ଏଥର କଣ ହେଇଛିନା ଫ୍ରେଣ୍ଡସ୍ ମାନେ ଯାହା ଯେତିକୁ ଡାକିିଛନ୍ତି କି ଫଟୋସୁଟ୍ କରିଦବୁ। ବାକି ଗୋଟେ ଆଲବମ୍ ସୁଟ୍ ଅଛି ଆମ ଓଲଡଟାଉନ୍ ରେ।
ଆଚ୍ଛା।
ହୁଁ, ସେଇଠି ଯାହା କାମ ଚାଲିଛି ଆଉ।
ଫଟୋସୁଟ୍ ଭଲ କର ତାହେଲେ।
ଅ ହଁ, ମାନେ ଫଟୋ ସୁଟ୍ ହଁ ଫଟୋ ସୁଟ୍ ତ କରେ ମାନେ କି ଏତେ ମାନେ କି କରେ ମାନେ ଅ ସବୁ ତ ଛାଡି ସାରିଲିଣି ଏବେ ମାନେ କି ଘରର ମାନେ ଯେହେତୁ ଆମେ ମାନେ ବଣିଆ ଘର ନା। ହେଲାକି ହଁ, ଶୋ ମାନେ ଜୁଏଲାରୀ ଆମର ଟିକେ ଅଛି ହ ସେଥିରେ ଲାଗିଛି ସବୁ ଫଟୋସୁଟ୍ ଏଗୁରା ଏତେ କିଛି କରିପାରୁନି। ହ ଖାଲି ରଜ ଟାଇମ୍ ରେ ମାନେ ଗୋଟେ ଫ୍ରେଣ୍ଡସ୍ ର ମୋର ଖୋଲିଥିଲୁ ନା ମାନେ ସବୁ ତାରେ ମାନେ ସେ ଯାଏ ଆଲବମ ବଗେରା ମୁଭି ହେରିଆ ଯାଏ ସୁଟ ସୁଟ୍ କରିବାକୁ ଅଇକା ମାନେ ଛୋଟ ମୋଟ ଆଲବମ୍ ସୋ ତାରି କ୍ୟାମେରା ଆଣେଭାରି ଆଉ।
ହ୍ୟାଲୋ।
ହୁଁ, ହ୍ୟାଲୋ।
ହଁ ଏବେ ଶୁଭିଲା।
ହଁ ହଁ। ଭାଇ ଫଟୋ ସୁଟ୍ ହେମିତି ଖାଲି ଆ ଅଛି ଗୋଟେ ମାନେ ଆଗରୁ କରୁଥିଲି ଏବେ ଯାହା ଯେମିତି ସାଙ୍ଗମାନେ ଡାକି ଦିଅନ୍ତି। ଆଉ। ଆଉ ତମ ହବି କଣ କଣ ଅଛି? ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହୁଁ।
ମୁଁ କହିଲି କି ଦେହପାହ ଭଲ ଅଛି।
ହଁ ସେମିତି ତ ଦେହ ତ ଯାହା ଏମିତି ଭଲ ଅଛି ଏବେ। ଏଇ ବର୍ଷା ଯୋଉ ହେଇଥିଲା ଦିଇ ତିନି ଦିନ ତଳେ ଓଦା ହେଇଥିଲି, ଥଣ୍ଡା ହେଇଥିଲା। ହୁଁ, ଆଉ ତମର।
ହଁ, ଭଲ ଅଛି।
ଆଚ୍ଛା, ଆଉ ତମର ହବି ମାନେ କଣଟା ଦେଖି ମାନେ କରିବାକୁ ଭଲ ଲାଗେ।
ମତେ, ମତେ ତ ରୋଷେଇ ଏ ଘର କାମ କରିବାକୁ ବହୁତ ଭଲ ଲାଗେ।
ନାଇଁ ନାଇଁ ମାନେ ଘର କାମ ଛାଡିକି ମାନେ କିଛି ଆର୍ଟ କି କିଛି ଗୋଟେ। ଡ୍ୟାନ୍ସ କି ଗୀତ, ସଙ୍ଗ କିଛି ଗୋଟେ।
ନାଇଁ ନାଇଁ ମୋର ସେସବୁରେ ଜ୍ଞାନ ନାହିଁ, ମୁଁ ସେସବୁ କରେନି।
ନାଇ ଫିର୍ ବି ନାଇଁ କଣ ତ ଗୋଟେ ଥିବ। ନାଇଁ ପାଠ ତ ପାଠ ତ ସମସ୍ତେ ପଢନ୍ତି, ବାକି କିଛି ତ ଗୋଟେ ଥିବ।
କିଛି ସେମିତି ଏଇ ଚିତା, ଝୋଟି ଏସବୁ ପକାଏ ଆଉ।
ସାମାନ୍ୟ ଆର୍ଟ ଉପରେ ଟିକେ ଅଛି।
ହଁ ସେମତି ବେଶୀ ବି ନୁହଁ, ସେମିତି।
ଆଚ୍ଛା। ଫେର ବି ତମର କଣ ଇଚ୍ଛା ହ ମାନେ କଣଟା କରି ମାନେ ଯଦି ମତେ ଯଦି ମାନେ ଫ୍ରି ଛାଡିଦେଲା। କଣ ତମେ କରିବ?
ଫ୍ରି ଛାଡିଲେ ଫ୍ରୀ ଛାଡିଲେ ତ ସବୁଆଡେ ବୁଲିବାକୁ ଯିବି। ଏବେ ଘରେ କୋଉଠି ଛାଡୁ ନାହାନ୍ତିନି ନା ବୁଲିବା ପାଇଁ।
ନ ସେଇଟାମାନେେ ଯେମିତି କିି ଅ ଯେମିତି ମାନେ କୁହନ୍ତି। କି ମତେ ଯଦି ସବୁ ମିଳିଥାନ୍ତା ମାନେ କି ମୁଁ ଯାହା ଯାହା କହୁଛିି ମତେ ଯଦି ସବୁ ଆଣିକିଦବ ତାହେଲେ ମୁଁ ଏଇଟା କରିବି କି ଡ୍ୟାନ୍ସ କି ସଙ୍ଗ କି କିଛି ବି ଗୋଟେ। ତାହେଲେ ତମେ କଣ କରିବ?
ମୁଁ ନା ସେମିତି ଏ ସବୁ କିଛି କରିବିନି। ଏସବୁ କରିବିନି ଯଦି ବି ହବ ତାହେଲେ ଆର୍ଟ ଝୋଟି ପକେଇବିନି ହେଲେ ଆର୍ଟ ପାଇଁ କୋଚିଂ ଫୋଚିଂ ଟିକେ ନେବି ଆଉ ସେମିତି ମାନେ ଆ କଣ ଫାଇନ୍ ଆର୍ଟ ଫାଇନ ଆର୍ଟ କୋର୍ସ ଟା କରିବି।
ଆଚ୍ଛା ମାନେ କି ତ ମାନେ ତମରେ ଏତେ ନାହିଁ ଏ କି ତାରେ ଇଏ ଇଚ୍ଛା ନାହିଁ ଆଉ।
ନାଇଁ ଏସବୁଥିରେ ମୋର ଏତେ ଇଚ୍ଛା ନାହିଁ।
ଆଉ ତାହେଲେ ଖାଲି କଣ ଖାଲି ଘର କାମ ଶିଖିବ?
ଘର କାମ ଶିଖିବି ଗୋଟେ ଆଉ କଣ ପାଠ ପଢା ସାଙ୍ଗରେ ତ ସେଇ ଘର ତମେ କରିଦେଲେ ଗଲେ ଆଉ କଣ।
ମାନେ କଣ ଫ୍ୟୁଚର ରେ ମାନେ କଣ କରିବାର ଅଛି?
ଫ୍ୟୁଚରରେ ଅଛି ଟିଚର୍ ବନେଇବାର ଅଛି ଆଉ ତା ଗ୍ରାଜୁଏସନ୍ ଚାଲିଛି ଆଗକୁ
ଆଚ୍ଛା ଟିଚର ନିଆର ଅଛି ସେଥିପାଇଁ ମାନେ ପାଠ ପଢା।
ସେଥିପାଇଁ ପାଠ ପଢା ମୋର ଟିଚର ମାନ ନଥିଲା ଘରେ ଯେତୁ ତ କହୁଛନ୍ତି କି ବାପା କରିବା ପାଇଁ ଟିଚର ତାଙ୍କୁ ବାପା ଟିଚର ନା ସେ ତାଙ୍କୁ ଇଚ୍ଛା କି ମୁଁ ବି ଗୋଟେ ଟିଚର ହୁଏ ସେଇଥିପାଇଁ
ଆଚ୍ଛା ବାବା ଟିଚର ଅଛନ୍ତି?
ହୁଁ
ହଁ ହଁ
ଆଉ ତମ ଘରେ ସବୁ ତମ ଘରେ ସବୁ କିଏ କିଏ ଅଛନ୍ତି?
ସେମି ତ ଭଲ ଘରେ ତ ବାପା, ମାମା, ମୁଁ, ଭାଇ। ଆଉ ଗୋଟେ ଆମର ଗୋଟେ ଛୋଟ ଡଗ ଟେ ଅଛି।
ହୁଁ
ହୁଁ ଆଉ ତମେ କଣଟା ମାନେ ଦେଖିବାକୁ କିଛି ଏଣ୍ଟେର୍ଟିଂମେଣ୍ଟ ପରପୋସ ପାଇଁ କଣ ଭଲ ଲାଗେ?
ମତେ କେଡ୍ରାମା
ଆଛା ଆଉ
ଆଉ ଆଉ କିଛି ସେମିତି ଦେଖେନି ମୁଁ ଖାଲି କେ ଡ୍ରାମା ଦେଖେ। ମୁଁ ସବୁବେଳେ କେଡାମ ଦେଖେ ମୋ ସାଙ୍ଗ
ହଁ
ଯାହାକୁ ଭଲ ଲାଗୁଥିବ ସେ ଆସିବ ମୋ ସାଙ୍ଗରେ ଦେଖିବ। ଆଉ ଯାହାକୁ ଭଲ ଲାଗୁଥିବ ସେି ଦେଖିକି ସେମିତି କାଢେଇ କାଢେଇ ଅନେଇଥିବ। ତୁ ଆମ ସାଙ୍ଗ ସାଙ୍ଗରେ ବସିଛୁ ତୁ ଆମ ସାଙ୍ଗରେ କଥା ହନ ତୁ ବସିକି ସେଆଡେ ଦେଖୁଛୁ।
ଆ ନାଇଁ ଆରେ ନାଇଁ ଦେଖା ଟା ଖରା ନ ଆ କି ତମେ ମେ କୋଉଠେ ଭଲ ଲାଗେ ମାନେ ଡ୍ରାମା ଟା ମାନେ କୋଉ ଟାଇପ ର?
ମୁଁ ଟାଇପୁର ସେମତି ଆକ୍ସନ୍ ଆସନ୍ ଵାଲା ଭଲ ଲାଗେ।
ଆଚ୍ଛା। ଆଁ ମୋ ମାନେ ବାକି ମୁଁ ବି ପ୍ରାଏ ବେଳେ ବେଳେ ଦେଖେ। କାଇଁକି ମତ୍ ମାନେ ଏତେ ମାନେ ମୁଁ ଖାଲି ଜଷ୍ଟ ଟାଇମ୍ ଦେଖେ ଯୋଉରା ସବୁ ମାନେ ଭଲ ବାହାର ଥିବ କିଛି ଗୋଟେ ସାଇକୋ ଯେମି ଏ ଟାଇପିର ଲୋକ ଗୋଟେ ଗୋଟେ ବାହାରିନି ସବୁଉରା ଦେଖେ ହଁ। ବାକି ନର୍ମାଲ ତ ଆମେ ମାନେ ପୁଅ ପିଲା ମାନେ ମୁଁ କାହିଁ ମିଛ କଥା କହିବିି ସମସ୍ତେ ଜାଣିଥିବେ। ବାକି ସମସ୍ତେ କଣ କରନ୍ତି କି ନାଇ ଝିଏ ପିଲା ମାନେ କେରନା ଦେଖୁଛନ୍ତି ସେଇଟା ମ ସେଟା ମଜା କରନ୍ତି ଟିକେ।
ସେଇଟା ହଁ ମୁଁ ମୁଁ ଏକଥା ଜାଣିଛି କି ପୁଅ ପିଲା କୁହନ୍ତି କି ନାଇଁ କିଟା ମ ଭଲ ନ କଣ ସମସ୍ତେ ସେମାନେ ଦେଖା ଯାଉଛନ୍ତି ଝିଅ ପିଲା ବେଳେ ସବୁବେଳେ ସେ କେଡ୍ରାମା କେଡ୍ରାମା ହଉଛନ୍ତି।
ନାଇଁ ମାନେ ମୋ ସାଙ୍ଗ ବି କୁହନ୍ତି ମୁଁ ୱାନ୍ସ କଣ କଲି ନା ଆମ ମାନେ ମୋ ସାଙ୍ଗ ମାନେ ଏମତି କୁହନ୍ତି କି ନାଇଁ ବିଟ୍ ଆସ୍‌କେ ଆଉ ସେ କେଡ୍ରାମା ମାନେ ଏମତି କହନ୍ତି ଯିବ ହେଲା। ମୁଁ ୱନ୍ସ କଣ କଲି ବିଟ୍ ଆସ୍ଡ ସଙ୍ଗ କେ ସେଇଟାକୁ ନେଇକି ମୁ ସାଙ୍ଗମାନେ ଶୁଣେଇଲି ସେମାନେ ମତେ ଅଲ୍ ମାନେ ମୁଁ କହିଲିନି କି ଏଟା ବିଟେଶର ସଙ୍ଗ ବୋଲି। ସେମାନେ କହିଲେ କି ଏ ସଙ୍ଗ ଟା ବଢିଆ ଲାଗୁଛି ଇଆର ଲିଙ୍କ ପଠା ଓକେ। ମୁଁ କହିଲି ଆ ତମେ ତ ପଚାରିଲେ ନି ଏଇଟା କିଏ ବଲଚନ୍ତି। ପଠେଇ ଦେଲି ସାଙ୍ଗ କହିଲେ କି ବ୍ରିଟିସ୍ ମୁଁ କହିଲି ଆଉ ନହେଲେ ତମେ କହୁଥିଲା ସେମାନେ କେମିତି ଗୀତ ବନଉଥିବେ।
ସେଇଆ।
ମେନେ ସ କଣ ମେନେସ ପିଲା ନ ଜାଣିକି ଆଉ କାହାଠାରୁ ଶୁଣିକି ଖାଲି କହିଥାନ୍ତି।
ହଁ କିଏ ଜଣେ କହିଦେଲା ସେଟା ଶୁଣିଦେଇକି ସମସ୍ତେ ଗୋଟେ ବ ସେ କଲେ କି ହଁ ନା ସେଇଟା ଏଆ ସେଆ ଆଉ ଏମ
ହୁଁ ସେଇଟା ତ। ବାକି ପିଲାମାନେ ଜାଣିନାହାନ୍ତି ନା ମାନେ ଜାଣିଗଲେ ଯିଏ ଜାଣିଛି ସିଏ ସେମିତି କିଛି କହିବନି।
ହଁ।
ଆଉ ଗୋଟେ ଜିନିଷ ପିଲାମାନେ ବି ଜଜ୍ କରନ୍ତି କୁହନ୍ତି କି ନାଇଁ କୋରିଆରେ ସେମାନେଙ୍କର ମାନେ କି ବ୍ରଡ ଅରିକା ଓ ଉଠେଇନି ବାକି ସେମାନଙ୍କ ଉଠେଇ ବାକି ସେମାନେ କ୍ଲିନ୍‌ ସଟ୍ କରକି ରଖାନ୍ତି କାରଣ ସେ ଜାଗାରେ ଭଲ ଲାଗେ ଟିକେ।
ଇଛି। ସେଇଟା ସେମାନେ ଟେଲି କ୍ଲିନ୍ ସେପ୍ କରନ୍ତି।
ହଁ ଆମ ଏଇଠି କଣ କଲେ କଣ ଭଲ ଲାଗିବନି ଆମ ଏଇଠି କଲେ କଣ ଭଲ ଲାଗିବନି ଭଲ ଲାଗିବ।
ନା ନା ସେମିତି
ନାଇଁ ମାନେ ସ୍କିନି ଟନ୍‌ ହିସାବରେ ସ୍କିନ୍‌ ଟନ୍‌ ହିସାବରେ ତାଙ୍କର ଯ ଲାଇନ୍‌ ସାବସ୍ତ ସେଆ ଆମର ଏଠି କଣ ଆମର ମାନେ ଜଲାଇନ୍ ଅଛିି ବାକି ଆମର କଣ ଆମର ଟିକେ କଲର ଅଲଗା ତାଙ୍କର ପୁରା ବୁଝିଲେ ଛ ହଁ।
ହୁଁ। ଆଛା ହଉ ଟାଇମି ହେଇଗଲାଣି ଆଉ କଣ୍ଟାକ୍ଟ ଟିକେ ରହିବ ଆଉ ମୁଁ ପରେ କେବେ କଲ୍ କରିବି।
ଓକେ ଓକେ ହଉ ହୁଁ।